ହାଲୋ।
ହଁ ହାଲୋ।
ସାଙ୍ଗ କଣ କରୁଚୁ?
ଏଇ ବସିଚି ଆଉ ତୁ କଣ କରୁଚୁ?
ମୁଁ ଏଇଠି ଥିଲି ଶୋଇବାକୁ ଆସିଲି ଆଉ।
ଆଉ କଣ ରୋଷେଇ କରିଥିଲୁ ଆଜି?
ଆଜି ମୁଁ ରୋଷେଇ କରିଥିଲି କଣ କହିଲୁ ଭା ଭାତ ଡାଲି ଓ ଭଜା ସାଲାଡେ ହେଇଥିଲା।
ଖାଇ
ହଁ ହଁ ଖାଇସାରିଲି ଆଉ ତୁ?
ହୁଁ ମୁଁ ଖାଇସାରିଲିଣି।
ଉଁ ହୁଁ କଣ ଖାଇଲୁ?
ମୁଁ ଖାଇଲି ଭାତ ଡାଲି ଭଜା ଆଉ ଆଳୁ ଚକଟା।
ଉୁଁ ହୁଁ।
ଉଁ ହୁଁ ହୁଁ ତୋ ଦେହ ଭଲ ଅଛି?
ହଁ ମଦେହ ଭଲ ଅଛି।
ହୁଁ।
ଆଉ ତୋ ଜବ୍ ଫବ୍ ସବୁ ଠିକ୍ ଚାଲିଚିନା?
ହୁଁ ଠିକ୍ ଚାଲିଚି ସବୁ ଆଉ କଣ?
ଆଉ କୁଆଡ଼େ ଗୋଟେ ବୁିଲିବାକୁ ଗଲେ ହନ୍ତାନି ତୋଛୁଟି ଦେଖିକି।
ହୁଁ ଚାଲୁନୁ ନୟାଗଡ଼ ଯିବା ବୁଲିବାକୁ?
ଉଁ ହୁଁ ତୁ ମୁଁ ଯିବାନା ସବୁ ସା
ତର ତର ମର ଯିବା।
ନା ସବୁ ସାଙ୍ଗ ପିଲାଙ୍କୁ କହିବା ନହେଲେ ସମସ୍ତେ ଯିବେ ଆଉ।
ହୁଁ ହୁଁ ହୁଁ।
ଆଉ ତୋପାଖେରେ କେତେ କଣ୍ଟାକ୍ଟ ନମ୍ବର ଥିବ ତୁକଲ୍ କରିଦବୁ ହେଲା
ହଁ ହଁ।
ମୋ ପାଖେରେବି ଯେତେ ସାଙ୍ଗ ପିଲାଙ୍କ ନମ୍ବର ଅଛି ମୁଁ କଲ୍ କରିଦେବି ତୁ ମୁଁ କହିବା ସମସ୍ତେ ସାଙ୍ଗ ହେଇକି ଯିବା ଭଲ ଲାଗିବ ହେଲା।
ହୁଁ କଣ୍ଟିଲ ଯିବା ନୀଳମାଧବଙ୍କ କତିକି ଆଉ।
ହୁଁ ହୁଁ ଆଉ ସେଠି ସବୁ କଣ କଣ ଅଛି?
ଆଉ ଏମିତି ସବୁ ବୁଲିବା ଆଉ।
ନାଇଁ ମାନେ ନୟାଗଡ଼ରେ ଆଉ କଣ ସବୁ ଅଛି ଖାଲି କଣ ନୀଳମାଧବ?
କଣ୍ଟିଲ ନୀଳମାଧବ ମନ୍ଦିର ତାପରେ ସବୁ ସେପଟେ ପାହାଡ଼ ଫାହାଡ଼ ସବୁ ସେପଟେ ବୁଲିବା ଆଉ।
ହୁଁ ମୁଁ ଆଉ ଗୋଟେ କଣ ଶୁଣିଥିଲି ହେ ଟି ଅଛି ଯୋଉ କଣ ଗୋଟେ ମହାବୀରିଙ୍କର ଗୋଟେ କଣ ଅଛି ମୁଣ୍ଡିଆ ହନୁମାନ ହେଲା ସେଇ ଜାଗା ଟାବି ଭଲ ଆଉ ଗୋଟେ ସେଠି ରାମେଶ୍ଵରନା କଣ ଗୋଟେ ରାମ ମନ୍ଦିର ଅଛିନା କଣ। ସେଇଟା ହୁଁ ସେଇଟାବି ଅଛି ମୁଁ ୟୁଟ୍ୟୁବରେ ଦେଖୁଥିଲି।
ହୁଁ।
ହୁଁ ଆଉ ମୁଁ ଦେଖିଆ କୋଉଥିରେ ଯିବା ବୋଲରରେ?
ହୁଁ ହୁଁ ବୋଲରରେ ଯିବା ଆଉ କେତେ କିଲୋମିଟର୍? ଏଠୁ ନୟାଗଡ଼ କେତେ କିଲୋମିଟର୍ ହବ?
କେଜାଣି ଦେଖିଲେ ହବ।
ଅଁ ଉଁ ତଥାବି ବେଶୀ ଦୂର ନୁହଁ।
ଉୁଁ ହୁଁ ଆମ ଗାଁରେତ ଯାଇଥିଲେ ସ ରାତିରୁ ବାହାରିଲେ।
ହୁଁ ପହଞ୍ଚିଲେ କେତେବେଳେ?
ପହଞ୍ଚିଲେ ରାତି ତିନିଟାରେ। ଉଁ କହୁଥିଲେ ଦେଇ ମାନେ ସବୁ ଯାଇଥିଲେ କହୁଥିଲେ ସେ ଭଲ ସ୍ପଟ୍ ବୋଲି ସେଇଯୋଗୁ ଇଚ୍ଛା ହେଇଚି ଯିବା ପାଇଁ।
ହଁ ଯିବା ଆଉ।
ହୁଁ ଆଉ ଆମେ ସେଠି ନହେଲେ ଫିଷ୍ଟଟା କରିଦବା ହେଲା।
ହୁଁ କଣ ସବୁ ଫିଷ୍ଟ ଭୋଜି କଣ କରିବା ଆଇଟମ୍ ସବୁ କଣ ଭୋଜିରେ?
ମା ଆମେ ଦି ଜଣଙ୍କ କଁ ସିଲେକ୍ଟ କରିବାକି ସବୁ ସାଙ୍ଗ ପିଲାଙ୍କୁ ଡକେଇକି କରିବାନା ଆଉ କିଏ ନନ୍ ଭେଜ୍ ଖାଇବ କିଏ ଭେଜ୍ ଖାଇବ
ହୁଁ ହୁଁ।
ନନଭେଜରେ କଁ ରଖିବା କହିଲୁ।
ନନ୍ ଭେଜରେ ତୁ କହୁନୁ?
ଆ ଚିକେନ୍ ହରା ରଖିଦବା ଚିକେନ୍ ଆଉ ମା
ଚିକେନ୍, ଚିଙ୍ଗୁଡ଼ି ମାଛ ଆଉ କଁ?
ହୁଁ ତାପରେ ସାଧା ବି ରଖିବା କିଛି ଆଇଟମ୍। ସାଧାରେ କଣ ରଖିବା?
ଭେଜ ରେ ରଖିଆ ଭାତ ଡାଲି ମିକ୍ସଚର ପନିର। ଏଇସବୁ ରଖିବା ଆଉ।
ହୁଁ ମୀଉଜିକ ନେବା କେମିତି? ଡିଜେ ଟା ନବା ହେଲା।
ହୁଁ।
ହୁଁ ସାଙ୍ଗ ପିଲା ଏତେ ଦିନ ଭିତରେ ଯିବା ନା ଏତେ ଦିନ ପରେ ଡିଜେ ଟା ନବା ଆଉ ସେଇଠି ବଣଭୋଜି ଟା କରିଦବା ରୋଷେଇଆ ଦି ଟାକୁ ନେଇଯିବା। ଆମେ ତ ସାଙ୍ଗ ପିଲା ସବୁ ମସ୍ତି କରିବା ଆଉ ରୋଷେଇଆ ଦିଜଣ ଗଲେ ଲେ ସେ ରୋଷେଇ କରିବେ ଆଉ।
ହୁଁ ହୁଁ।
ହୁଁ ତୋ ପାଖରେ କେତେ ଜଣ ସାଙ୍ଗ ପିଲାଙ୍କ ନମ୍ବର ଅଛି।
ମୋ ପାଖରେ ତ କଣ ଦଶ କୋଡିଏ ଜଣଙ୍କ ନମ୍ବର ଥିବ ଆଉ।
ଉଁ ହୁଁ। ଆଉ ତୁ କଣ କର ଗୋଟେ ପୁଅ ସବୁ ପୁଅ ପିଲାଙ୍କୁ କଣ୍ଟାକ୍ଟ କରିଦେ ମୁଁ ସବୁ ଝିଅ ପିଲାଙ୍କୁ କଣ୍ଟାକ୍ଟ କରିଦଉଚି।
ହୁଁ।
ଆମ ଗୋଟେ ଗ୍ରୁପ ଖୋଲିଦବା ହ୍ଵାଟସଆପ ରେ ହେଲା।
ହୁଁ ହୁଁ।
ସେଇଥିରେ ପଚାରିବ ଆଉ କିଏ ଯାହାର ଇଚ୍ଛା ଥିବ ସେ କହି ନ ନଲେ ନାଇ।
ହୁଁ।
ଆମ ସେଇ ହିସାବରେ ପିଲା କରିକି ବସ୍ କରିବା ନହେଲେ ବୋଲର କରିବା। ହେଲା।
କେତେ ଜଣ ଯିବା କି?
ସେ ସେ ସେରା ସେ ରାଜି ହେଲେ ସିନା ସମସ୍ତେ। ଆଉ ସମସ୍ତେ ରାଜି ହେବେନା ଆମ
ବସ୍ କରିଦବା କାହିଁକିନା ଅଧିକା ପିଲା ହେବେ ବୋଲର କାହିଁ କରିବା? ବସ ରେ ପଳେଇବା ନା ଆଉ। ତିରିଶ ଚାଳିଶ ଜଣ ପିଲା ପଳେଇବା ବସ ରେ ଆଉ।
ସି ସିନା ରାଜି ହେଲେ ଆମେ ଗ ବ ବଲ ବସ୍ କରିଦଉଥିବା ସେମାନେ ଯଦି ରାଜି ନହବେ।
ନା ପଚାରିବା ସମସ୍ତୁଙ୍କୁ।
ହୁଁ ପଚାରିବା ପଚାରିକି ଯାଇକି ଗାଡ଼ି କହିବା ହେଲା। ଆଡ ଆଡଭନ୍ସ ଦବା ଆଉ ଗୁଆ ଦବାନି। ହୁଁ ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ସମସ୍ତେ। ଆଉ ତମ ଘରେ ଭଲ ଅଛନ୍ତି ସମସ୍ତେ?
ହୁଁ ହୁଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ ଖାଇ ସାରିଲଣି ସମସ୍ତେ?
ହଁ ହଁ ସମତେ ଖାଇକି ଆସିଲୁ ଶୋଇବା ପାଇଁ ଆଉ।
ହୁଁ। ଆଉ? ଆଜି ବର୍ଷା ହେଇଚି? ଆଜି ବର୍ଷା ହେଇଚି?
ହଁ ବର୍ଷା ଟିକେ ହଉଥିଲା ବା ସକାଳେ।
ହୁଁ ଆମର ବି ଆଡେ ସକାଳେ ବର୍ଷା ହଉଥିଲା। ହାଲକା ବର୍ଷା ବେଶୀ ଜୋରେ ନୁହଁ।
ହୁଁ ହୁଁ। ଗରମ ତ ଯାଉନି ଆଉ ବର୍ଷା ହେଲେ କଣ ହବ?
ହୁଁ ହୁଁ।
ହୁଁ।
ୟାପରେ ବର୍ଷା ଦିନ ଆସିବ ଆଉ।
ହୁଁ।
ଆଉ ଆଉ ପନ୍ଦର କୋଡିଏ ଦିନ ପରେ ବର୍ଷା ଦିନ ଆସିବ ବର୍ଷା ଷ୍ଟାର୍ଟ ହବ ଆଉ।
ହୁଁ ରଜ ଗଲା ରଜ ପରେ ହେଠୁ ବର୍ଷା ଚାଲିଲା ଆଉ।
ହୁଁ। ଆଉ ହେଟୁ ରଜ ରଜ କେମିତି କଟିଲା ରଜ ତିନି ଦିନି?
ହଁ ରଜ ଭଲ କଟିଲା ବା।
ହୁଁ ଆଉ କଣ ସବୁ ଖାଇବା ବନେଇଥିଲୁ ରଜରେ?
ରଜରେ ବନା ହେଇଥିଲା ଆମର ମୁଆଁ ପିଠା।
ହୁଁ ଆଉ କଣ, ମୁଆ ମିିଠା କେମିତି ହ କି ମୁଆ ପିଠା କେମିତି ବନା ହୁଏ?
ମୁଁଆ ପିଠା କଣ କହିଲୁ ବିରି ଚାଉଳ ଆଗ ଗ୍ରାଇଣ୍ଡିଙ୍ଗ ହବ ହେଲା।
ହୁଁ ହୁଁ।
ମାନେ ଙ୍କ ଚାଉଳ ଯେତିକି ପକେଇବୁ ତାର ଅଧା ବିରି ପକାହବ।
ହୁଁ।
ତାପରେ ସେ ଗ୍ରାଇଣ୍ଡିଙ୍ଗ ହବ ଗ୍ରାଇଣ୍ଡିଙ୍ଗ ହେଇକି ଇଟିଲି ଛାଞ୍ଚ ରେ ବସେ ସେ। ହେଲା ପତ୍ର ଦିଆ ହେଇକି ଆଣ ନାଇଁ କିଛି ସମୟ ରଖିଦବୁ, ଆଜି ମନେକର ବାଟିଲୁ କାଲିକି କରିବୁ ସେ ଭଲ ହବ। ହେଲା ଏଇଟର ଇ ଚ୍ଛାଞ୍ଚରେ ବସେଇ ପତ୍ର କଦଳୀ ପତ୍ର ଦିଆହେଇକି ତା ଦେହରେ
କେତେ ସମୟ ପରେ ପୁଣି ଏ ପିଠା ହେଇଯିବ।
ସେ ଆଣ ଲାଗ ଦଶ ପନ୍ଦର ମିନିଟ ଲାଗିବ ଆଉ, ସିଏ କଣଣବ ନା ଫାଶ୍ ଚାଣ ଦେବୁ, ଆଣ ଦେଇକି ତାପରେ ପୁ ନଡ଼ିଆ ପୁର ଦିଆ ହେବ ନଡ଼ିଆ ପୁର ହେଇଥିବ।
ହୁଁ।
ନଡ଼ିଆ ପୁରଟା ମଝିରେ ଦିଆହବ ଫେରେ ଆଣ ଦିଆହବ ତାର ବଡ ଗା ଆକାରରେ ଇଟିଲ୍ ଛାଞ୍ଚ ଯେ ମାନେ ଯୋଉ ସାଇଜର ସେଇ ସାଇଜ ଟାଇପି ର ହବ। ତ ତାକୁ ଘୋଡେଇ ଦବୁ ଦଶ ପନ୍ଦର ମିନିଟ୍ ପରେ, ଟିକେ ଯୋଉ ଛୁୁରୀ ଫୁରି ଟିକେ ମାରିକି ଦେଖିବୁ ସିଝିଛି କି ନାହିଁ ଯଦି ଦିଲେ ଛୁରୀରେ ଲାଗିଯିବ ଜାଣିବୁ ଯେ ଶି ସିଝିନି ଯେ ଛୁରୀରେ ନ ଲାଗିବ ଜାଣିବୁ ସିଝିଛି ତାପରେ ତାକୁ କାଢି ଆଣିବୁ ଟିକେ ଥଣ୍ଡା ହେଲା ପରେ ଖାଇବ, ଗରମ ଗରମ ଖାଇଲେ ଭଲ ଲାଗିବନି ଟିକେ ଥଣ୍ଡା ହେଲା ପରେ ଖାଇବ। ଭଲ ଲାଗିବ ଆମର ସେ ମୁୂଆଁ ପିଠା ହେଇଥିଲା। ତାପରେ ଏଠି ଘର ପାଖରେ ବି ସମସ୍ତେ ବହୁତ ପ୍ରକାର ପିଠା ଦେଇଥିଲେ।
ହୁଁ ମାନେ ରଜରେ ସବୁ ପିଠା ପୋଡ ପିଠା ରଜରେ ମେନ୍।
ହୁଁ।
ନା?
ହୁଁ ତାପରେ ରଜ ସଂକ୍ରାନ୍ତି ଦିନ ବି ସେମିତି ଅରୁଆ ଡାଲମା ପ ପନିର ଫନିର ହେଇ ଥିଲା।
ହୁଁ। ଆଉ ରଜ ତିନି ଦିନ କେମିତି କଟିଲା?
ସେମିତି ଭ ସବୁ ଭଲରେ କଟିଲା, କୁଆଡେ କିନ୍ତୁ ବୁଲିବାକୁ ଯାଇ ହେଲାନି। ତୁ ଯାଇଥିଲୁ?
ନା ନା। ମୁଁ ଖାଲି ଯାଇଥିଲି ଶାରଳାଙ୍କ ପାଖକୁ ଯାଇଥିଲି। ଶରଳା ମନ୍ଦିର। ଆଉ
ତୁ ତ ସେତିକି ଯାଇଛୁ ଆମେ ତ ସେତିକି ବି ଯାଇନୁ।
ହୁଁ।
ମୁଁ ଖାଲି ଆମର ଏଇଠି ସ୍ୱପ୍ନେଶ୍ଵର ମନ୍ଦିର ଗଲୁ ସଂକ୍ରାନ୍ତି ଦିନ। ହଁ ସାଆନ୍ତ ଙ୍କୁ ଖାଲି ଦର୍ଶନ କରିଦେଇକି ସାଙ୍ଗେ ସାଙ୍ଗେ ଆସିଲୁ।
ହୁଁ ମୁଁ ସେଇ ସଂକ୍ରାନ୍ତି ଦିନ ଖାଲି ଯାଇଥିଲି ଶିଳା ମନ୍ଦିର କୁ।
ଉଁ ହୁଁ।
ସେଇଠୁ ହଁ ତାପରେ।
ତା ପରେ ଆଉ କଣ ତମ ଘରେ ସବୁ କଣ ପିଠା ହେଇଥିଲା।
ପିଠା କଣ ସେଇ ମୁହାଁ ପିଠା ହେଇଥିଲା ଆଉ।
ଉଁ ହୁଁ ଆଉ କିଛି ହେଇନି।
ନା ଆଉ କିଛି ହେଇନି ତାପରେ ସେଇଠୁ। ନନଭେଜ ହେଇଥିଲା ଫାଷ୍ଟ ରଜ ଦିନ। ମଟନ ହେଇଥିଲା ତମର।
ହଁ। ଆମର କଣ ଚିକେନ ହେଇଥିଲା ନା କଁ ଆମର ହଁ ଚିକେନ ହେଇଥିଲା ଆଉ ମନେ ପଡୁନି ବେ। କେତେ ଦିନି କଥା ହେଇଗଲାଣି ନା।
ହୁଁ ହୁଁ।
ହୁଁ।
ଆଉ।
ଆମର ସେ ଚିକେନ ହେଇଥିଲା ତାପରେ।
ହୁଁ।
ନାଁ କଁ ନା ରଜ ତିନି ଦିନ ମାନେ ଆମେ ଝିଅ ମାନେ ଟୋଟାଲି ଖଟ ରୁ ଓହ୍ଲେଇବୁନି ଯେମିତି। କାମ କରିବା କଥା ନୁହଁ ଝିଅ ମାନେ କାମ କରନ୍ତିନି। କିନ୍ତୁ ଆମେ କଁ ‌କରିବୁ ସେମିତି ବାଧ୍ୟରେ କାମ କରିବା କଥା ଆଉ।
ହୁଁ।
ରଜ ପାନ ରଜ ଦୋଳି ଏଇରା ସବୁ ଆମେ ଝିଅ ପିଲା ମାନେ ପୁରା ମେନେ।
ହୁଁ।
ଉଁ।
ଆଉ କଁ।
ଆଉ ସବୁ ଭଲ ତାହେଲେ।
ହୁଁ।
ଆଉ ଶୁଣୁ ଆମେ ଯୋଉ ପିକ୍ନିକ୍ ଯିବା।
ହୁଁ ହୁଁ।
ତୋର କାହା କାହା ନମ୍ବର ଅଛି ସବୁ ଟିକେ ମତେ ଜଣେଇଲୁ କାହା କାହାର।
ହୁଁ ହୁଁ।
କାହାର ସବୁ ନମ୍ବର ଅଛି।
ଜଣେଇବି ଆଉ।
ଉଁ ହୁଁ ହଉ ତୁ ମତେ ହ୍ଵାଟସପ୍ ରେ ମେସେଜ କରିଦବୁ ହେଲା।
ହଁ ଛୁଟି ହଉ ଯିବା ପିକନିକ୍ ଆଉ।
ହୁଁ।
ନୟାଗଡ଼ ଯିବା ଫାଇନାଲ।
ହୁଁ ଫାଇନାଲ ତୁ ଡେଟ୍ ଫେରେ କହିଲେ ଆଗରୁ ସବୁ ଛୁଆଙ୍କୁ କୁହା ହବ ନା ଆଉ।
ଡେଟ୍ ଛୁଟି କଁ। କୋଉ ଦିନ ଛୁଟି ହଉଛି ସମସ୍ତେ କୋନ ଯିବେ। ଫ୍ରି ଥିବେ ସେଇ ଦିନ ଡିସାଇଡ୍ କରିବା ନା କୋଉଦିନ ଯିବା।
ଉଁ।
ହୁଁ ହୁଁ ବିସେଠି କଲା ପରେ ଯିବା ଫାଇନାଲ ହବ କୋଉଦିନ ଯିବା ଆଉ।
ହୁଁ। ସମସ୍ତଙ୍କୁ ପଚାରି ବାକୁ ପଡିବ କା କହିଲ ସମସ୍ତେ ଯିବା ନା। ସମସ୍ତେ ଗଲେ ମଜା ଲାଗିବ। ଏକା କଣ ଭଲ ଲାଗିବ କି? ସମସ୍ତେ ସବୁ ସାଙ୍ଗ ପିଲା ଗଲେ ମଜା ମସ୍ତି ଲାଗିବ।
ହୁଁ ଫି ଫିଷ୍ଟି କରିବା ଭୋଜି କରିବା ଆଉ।
ହୁଁ। ସେଇଠି ଗୋଟେ ଅଛି ଶୁଣିଥିଲି କଣ ଗୋଟ ସେଠି ଗୋଟେ ପୋଖରୀଟେ ଅଛି ବଡ ପୋଖରୀଟେ।
ହଁ। କି ପୋଖରୀ?
ତା ନାଁ ଜାଣିନି ଦେଇଘିରା ହୀରା କହୁଥିଲେ କି। ବଡ ପୋଖରୀ ଟେ।
ହଁ।
ସେଇଠି ପୁରା ସମସ୍ତେ ରହିକି। ମାନେ ପୁରା ଫ୍ରେଶେ ଫ୍ରାଶ ହେଇକି।
ହୁଁ।
ତାପରେ ମନ୍ଦିର ଯିବ ରାମେ ରାମ ମନ୍ଦିର ସେଇଠି ଅଛି ଗୋଟେ।
ସେଠି ପାଖାପାଖି ମାନେ କଣ୍ଟ୍ରୋଲୋ ପାଖାପାଖି ନା ଦୂରରେ?
ହଁ ହଁ ନାଇଁ ପାଖାପାଖି ସବୁ ସେ ଡିଷ୍ଟିରେ ଯାଉଛି ଆଉ ନୟାଗଡ ଡିଷ୍ଟିରେ ଆଉ। ହୁଁ। ସେଠୁ ବଢିଆ ବଢିଆ ଜାଗା ଅଛି ଆଉ।
ହୁଁ। ଆଉ କ୍ରି କ୍ରିକେଟେ ମ୍ୟାଚ କ୍ରିକେଟେ ମ୍ୟାଚ ଦେଖୁ ଜାଣିଛୁ କ୍ରିକେଟ୍ ମ୍ୟାଚ ବିଷୟରେ।
ହଁ।
କୁ କ୍ରିକେଟ ମ୍ୟାଚରେ କେତେ ପ୍ଲେୟାର ଖେଳନ୍ତି? କେତେ ଜଣ ପ୍ରାୟ?
ଏଗାର ଜଣ ଖେଳୁ। ମୁଁ ଟିକେ ଟିକେ ଜାଣିଛି ଏଗାର ଜଣ ଖେଳନ୍ତି ନା କଣ?
ହଁ। ଗୋଟେ ଟିମ ରେ ଏଗାର ଜଣ ପ୍ଲେୟାର ଖେଳନ୍ତି।
ହୁଁ।
ହୁଁ ହଁ ଆଉ ଆଉ କଣ
ବେ କଣ କରିଲୁ। ହଁ ଖରା ଯୋଗୁ ନା ମୁଣ୍ଡ ଫୁଣ୍ଡ କଣ ହଉଛି?
ହୁଁ ଏବେ ବି ବର୍ଷା ହେଇଗଲାଣି ଆସ୍ତେ ଆସ୍ତେ ସବୁ କ୍ଲାଇମେଟ ଥଣ୍ଡା ହେଇଯାଉ।
ହୁଁ।
ହୁଁ ହଁ।
ରଖ ଶୋଇବୁ ଜା ଯ ରଖୁଛି ଆଉ।
ହ୍ୟାଲୋ।
ରଖୁଛି ପରେ ଫୋନ କରିବି ଆଉ।
ହଁ ହଁ ହଁ ହଉ ହ।